ନମସ୍କାର।
ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନ ଆଉ ତମେ କୁଆଡେ ଏ ବି ଯାଇଛ ନା ଘରେ ଅଛ?
ଘରେ ଅଛି।
ହଁ ଆଉ ତମେ ଭାରତ ରେ କିପରି ପର୍ବ ପାଳନ କରନ୍ତି ଜାଣିଛ ନା?
ହଁ ଜାଛି?
କିଛି ପର୍ବପର୍ବାଣୀ ର ନାଁ ତମେ କୁହ? ଦେଖି।
ଭାରତର ତ ଯୋଉଟା କୁହନ୍ତି ଜାତୀୟ ପର୍ବ ସେଟା ହଉଛି ତିନୋଟି। ଆଜି ସ୍ୱାଧୀନତା ଦିବସ। ଆଉ ଗୋଟେ ହଉଛି ଗଣତନ୍ତ୍ର ଦିବସ ଆଉ ଗୋଟେ ହଉଛି ଗାନ୍ଧୀ ଜୟନ୍ତୀ ସ୍ଵାଧୀନତା ଦିବସ ଅଗଷ୍ଟ ପନ୍ଦର ଗଣତନ୍ତ୍ର ଦିବସ ଜାନୁୟାରୀ ଛବିଶ ଗାନ୍ଧୀ ଜୟନ୍ତୀ ଅକ୍ଟ ଅକ୍ଟୋବର ଦୁଇ ଜାତୀୟ ପର୍ବ ଭାରତର।
ହଁ।
ଆଉ ଦୀପାବଳି କାହିଁକି ପାଳନ କରାଯାଏ ଜାଣିଛ?
ହଁ ହଁ ଜାଣିଛି ମୁଁ ଦୀପାବଳି ଏ ଦୀପାବଳି ହଉଛି ଅନ୍ଧକାର ଉପରେ ଆଲୋକର ବିଜୟ ର ପ୍ରତୀକ ଏଇଦିନ ଭଗବାନ ରାମ ଚଉଦ ବର୍ଷରେ ଅଯୋଧ୍ୟାକୁ ଫେରିଥିଲେ ତେଣୁ ତାଙ୍କୁ ସେଇଦିନକୁ ଆମ ମେ ଫେରି ପାଇଥିଲେ ବୋଲି ରାମଙ୍କୁ ଅଯୋଧ୍ୟାରେ ଦୀପ ଜାଳି ମାନେ ଆମର କରାଯାଏ। ଆଉ ମା ଲକ୍ଷ୍ମୀଙ୍କୁ ମଧ୍ୟ ଦୀପାବଲିରେ ପୂଜା କରାଯାଏ ଆଉ ମଧ୍ୟ ଆମର ବ ଓଡିଆ ପରମ୍ପରାରେ ଆମର ପୂର୍ବପୁରୁଷମାନଙ୍କୁ ସେଦିନ ପିଣ୍ଡ ଦେଇ ମାନେ ସେଦିନ ମଧ୍ୟ ପଇଆ ଯାଇ ମାନେ ଡକାଯାଏ ଆମ ଆଡ଼େ ତମ ଆଡେ ପହିଆ ଜଳାଜଳି ଅଛି ନା ନାଇଁ?
ହଁ ହ ଅଛି ପଇଆ ଶ୍ରାଦ୍ଧ ଅଛି।
ହଁ ହଁ ପାହିଆ ଶ୍ରାଦ୍ଧ ଆମର ଦୀପାବଳି ହୁଏ ତମ୍ ତମର ହୁଏ ନା ନାହିଁ?
ହଁ ଆମର ବି ହୁଏ।
ହୋଲି କୁ ରଙ୍ଗର ପର୍ବ କାହିଁକି କୁହାଯାଏ କୁହ ତ ଜାଣିଛ?
ହଁ ହଁ ଜାଣିଛି। ହୋଲି ଟା ଫାଲଗୁନ ପୂର୍ଣ୍ଣିମାରେ ଆମର ପାଳିତ ହୁଏ ହୋଲି। ଆଉ ଏଥିରେ ଆମର ପରସ୍ପର କୁ ଅ ରଙ୍ଗ ଅ ଲଗାନ୍ତି ଆଉ ଶ୍ରୀକୃଷ୍ଣ ସେଥିରେ ଏକ ରାକ୍ଷସ କୁ ଓ ତାଙ୍କୁ ମାନେ ଅତ୍ୟଚାରକୁ ବଦ୍ଧ କରି ତାଙ୍କୁ ଅତ୍ୟାଚାର ଏତେ ହେଇଯାଇଥିଲା ଯେ ତାଙ୍କୁ ବଦ୍ଧ କରିବା ତାଙ୍କୁ ବଦ୍ଧ କରିଥିଲେ ଏବଂ ତାଙ୍କ ରକ୍ତରେ ହୋଲି ଖେଳିଥିଲେ। ତେଣୁ ଆମର ସେଦିନକୁ ହୋରିରେ ହୋରି ଖେଳ ଯାଏ। ଆଉ ଏହା ବସନ୍ତ ଋତୁର ଆଗମନକୁ ମଧ୍ୟ ସୁୂଚା ସୂଚାଇ ଦିଏ ଆଉ ଏହା ଗଉଡମାନଙ୍କର ମଧ୍ୟ ମୁଖ୍ୟ ପର୍ବ ଅ ରୂପେ ପାଳନ କରନ୍ତି। ଆଉ ତୁମେ ଓଡିଶାର ସବୁଠୁ ବଡ ପର୍ବ କଣ ଜାଣିଛ?
ଓଡିଶାର ସବୁଠୁ ବଡ ପର୍ବ ହେଉଛି ରଥଯାତ୍ରା ବା ଘୋଷ ଯାତ୍ରା। ଯାହାକି ଆଷାଢ ଶୁକ୍ଳ ଦ୍ଵିତୀୟାରେ ପୁରୀରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଆ ଏଇ ତିନି ଠାକୁର ରଥରେ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଯୋଉଥିରେ କି ଦେଶ ବିଦେଶ ରୁ ସବୁ ଲୋକ ଆସନ୍ତି ଯେହେତୁ ସେମାନଙ୍କୁ ପୁରୀ ଜଗନ୍ନାଥ ମନ୍ଦିର ଭିତରକୁ ଉଁ ପ୍ରବେଶ ଆଲାଉ ନାହିଁ ସେଇଥିପାଇଁ ସେମାନଙ୍କୁ ସେ ଗୋଟେ ଦିନ ଆସିକି ଅ ଭଗବାନଙ୍କୁ ବାହାରେ ଦର୍ଶନ ପାଆନ୍ତି। ବହୁତ ଭିଡ ମଧ୍ୟ ହୋଇଥାଏ ଆଉ ଏହା ବିଶ୍ୱ ପ୍ରସିଦ୍ଧ ମଧ୍ୟ।
ହଁ ଏହା ମଧ୍ୟ ଏଇ ଯୋଉ ଦ ଦୁଇଟା ହୁଏ ଗୋଟେ ଗୁଣ୍ଡିଚା ଆଉ ଗୋଟେ ମାନେ ପ୍ରଭୁ ମାନେ ଆସନ୍ତି ମାଉସୀଙ୍କ ମାଙ୍କ ଘରକୁ ଆଉ ବାହୁଡା ଯୋଉଥିରେ ମାନେ ଫେରିକି ଯାଆନ୍ତି ରଥରେ। ଆଉ ତମେ ଜାଣ
ସେଠି ଲକ୍ଷ୍ମୀ ମା ବି ରାଗିକି ଥାଆନ୍ତି ରସ ସଗୋଲା ନେଇକି ଯାଆନ୍ତି ଭଗବାନ।
ହଁ ହଁ ହଁ ଆଉ ଗୋଟେ ରଥଯାତ୍ରା ପୂ ପୂର୍ବଦିନ ସରି ପରଦିନ ଆମର ମଧ୍ୟ ସୁନିବେଶ ଅନୁଷ୍ଠିତ ହୁଏ ଅଧାର ପଣା ମଧ୍ୟ ଆମର ଅନୁଷ୍ଠିତ ହୁଏ ଅ ପୁରୀ ଠାରେ।
ହଁ ଜାଣିଛି ହଁ ଜାଣିଛି। ଭଗବାନଙ୍କୁ ସୁନାବେଶ କରାଯାଏ।
ହଁ। ଆଉ ତୁମେ କେବେ ସୁନାବେଶର ମାନେ ଦେଖିଛ କି ଯାଇକି ପୁରୀରେ? ପୁରୀ ତମେ ସୁନାସ ଦେଖିବାଛ କିନ୍ତୁ
ସୁନାବେଶ ଦେଖିନି କିନ୍ତୁ ଟିଭି ମୋବାଇଲରେ ଦେଖିଛି।
କେତେ ଭଲ ଲାଗେ ଦେଖିବାକୁ?
ହଁ ବହୁତ ଭଲ ଲାଗେ ଜଗନ୍ନାଥଙ୍କୁ ତ ଯାହା ତାଙ୍କ ଦର୍ଶନ ହିଁ ସବୁ କିଛି।। କିଛି ମାଗ ନ ମାଗ ତାଙ୍କୁ ଦେଖିଦେଲେ ସବୁ ବାପ ଧୋଇଯିବ।
ହେଇ ଆଉ ଯି ଜାଣିଛ ମୁଁ ତ କିଛି ଜାଣିନି ଯଦି ମୁଁ ତ କିଛି ଜାଣିି ତମେ କିଛି ଶା ଜାଥିବ? ଇଦ୍ ପର୍ବଷରେ କିଏ କହିପାରିବ?
ହଁ ସେଇଟା ବି ଆଉ ଗୋଟେ ମାନେ ଧର୍ମର ଲୋକ ପାଳନ କରନ୍ତି ମୁସଲମାନ ଧର୍ମର ଲୋକ। ଦୁଇଥର ସେଇଟା ପାଳନ କରାଯାଏ ଗୋଟେ ହଉଛି ଇଦ୍ଦୁଲ୍ ଫେତଲ୍। ଯୋଉଟା କି ରମଜାନ ମାସ ଶେଷରେ ଆଉ ଗୋଟେ ଇଦୁଲୁ ଚୁହା ଯୋଉଟା କି ବକ୍ରିଦ୍ ଫାଷ୍ଟ୍ ପରେ ପାଳଙ୍ଗ ମୁଁ ଯାହା ଏତିକି ଜାଣିଛି ଏତିକି ହିଁ ଜାଣିଛି। ଆଉ ତମେ ଦୁର୍ଗା ପୂଜା ବିଷୟରେ କିଛି ଜାଣିଚ?
ହଁ ଦୁର୍ଗା ପୂଜା ବିଷୟରେ ଜାଣିଛି। ଆ ଦୁର୍ଗା ପୂଜା ପଶ୍ଚିମବଙ୍ଗରେ ମାନେ ବହୁତ ଭଲ ଭାବରେ ପୂଜା ଆମ ଓଡିଶ ରେ ମଧ୍ୟ କଟକରେ ଚାନ୍ଦି ମେଢ ହୁଏ। ଭୁବନେଶ୍ଵରରେ ମଧ୍ୟ ଏବେ ବହୁତ ବଡ ଆକାରରେ ପାଳନ ହଉଛି ଆଉ ମୁଖ୍ୟ ତ ଯୋଉ କହିବାକୁଗଲେ ଏଇଟା ଆମ ମାନଙ୍କ ଙ୍କର ବି ଉଁ ପୂଜାଛି ଆମର ମୁଖ୍ୟ ପର୍ବ ଯେହେତୁ ଆମେ ପଶ୍ଚିମବଙ୍ଗର ବାସିନ୍ଦା ଆମର ଆମେ କଲିକତା ବେଙ୍ଗଲୀ ତେଣୁ ଆମର ମଧ୍ୟ ଦୁର୍ଗା ପୂଜା ବହୁତ ଭଲ ଭାବରେ ପାଳନ ପାଳନ ଅ କରାଯାଏ। ଆଉ ଏଥିରେ ଆମର ଗୋଟେ ସବୁଠୁ ବଡ କଥା ହଉଛି ଦଶ ଦିନ ଆମର ହଁ ପ୍ରଥମ ଦିନ ଦୁର୍ଗା ପୂଜାରୁ ଯେମିତି କିି ଓଡ଼ିଶାର ପଶ୍ଚିମ ଓଡ଼ିଶାରେ ନ ବାନ ଗହୁଏ ନୂଆ ଚାଉଳ ଗ ହଏ ଆମର ସେମିତି ଆମର ଘର ମାନଙ୍କରେ ଭୋଗ ହୁଏ। ଆଉ ତାପରେ ସେଦିନ ଆମର ନୂଆ ଜାମା ମଧ୍ୟ ହୋଇଥାଏ ନୂଆ ପୋଷାକ। ସମସ୍ତଙ୍କ ଲାଗି ଘର ସଦସ୍ୟ ଆଉ ଦଶରା ଦିନ ଆମର ସମସ୍ତେ ମାନେ ସମସ୍ତ ଘଟିକି ମାନେ ବଡ ମାନଙ୍କୁ ଜୁଆର କରନ୍ତି। ଆଉ ତାଙ୍କ ଘରେ ଯାହା ଖାଇବା ହେଇଥିବ ତାଙ୍କୁ ସ ଟିକେ ଦେବେ ସେି ସବୁ ଖାଇକି ଆସିବେ ଯେମିତି ଚା ଆ ଗୁପୁ ଚୁପୁ ଚାଟେ ଦହିବରା। ତି ଯେମିତି ଗାଁର ପ୍ରତ୍ୟେକ ଘରକୁ ସମସ୍ତେ ମାନେ ଯାଆନ୍ତି ଜୁଆର କରିବାକୁ ବଡ ମାନଙ୍କୁ ଜୁଆର କରନ୍ତି। ସାନମାନେ ଆଉ ଜୁଆର କରିକି ଆସନ୍ତି କିଛି ଖାଆନ୍ତି ଆଉ। ଆଉ ଆମର ଗୋଟେ ଜାଗାରେ ଭେଟଘାତ ହୁଏ ମାନେ ଗାଁ ମୁଣ୍ଡରେ ସେଠି ଆମେ ସବୁ ଯାଇକି ମାନେ ସମେ ସେ ଯୋଉ ମାନେ ଆଲିଙ୍ଗନ କରିକି ଦଶହରା ଭେଟି ବୋଲି ଆମର ଗୋଟେ ପରିଚୟ ଅଛି ଆଉ ଆମ ଦଶହରା ଆମର ବହୁତ ଭଲ ଭାବରେ ପାଳନ କରାଯାଏ। ତମ ଆଡେ କେମିତି କଣ ପାଳନ କରାଯାଏ ଦଶହରା?
ଆଉ ଦଶହରା ରେ ରାବଣ ପୋଡି ହୁଏ ବୋଲି ଜାଣିଛ କି ନାହିଁ? ଶ୍ରୀରାମ ରାବଣଙ୍କୁ ବର୍ଦ୍ଧ କରିଥିଲେ।
ହୁଁ। କିନ୍ତୁ ଆମର ସେଟା ପାଳନ କରାଯାଏନି ରାବଣ ପୋଡି କରେ ଆମର କିନ୍ତୁ ଦୁର୍ଗା ପୂଜା ହୁଏ ଆଉ ମାନେ ମଇଷାଶୁର ମୂର୍ତ୍ତି ସେଇ ଆମର ହୁଏ ଆମର ରାବଣ ପୋଡି ଟା ଏକରେ ଟିକେ ଆମରଣ ପୋଡିବେ
ହଁ ହୁଏ।
ଓହୋ।
ଆଉ କାଳୀ ପୂଜା ବିଷୟରେ କିଛି ଜାଣି
ହଁ କାଳୀପୂଜା ଜାଣିଛି କାଳୀପୂଜା ଆମର ତ ମୁଠାରେ ଭଦ୍ରକ ହ ଜିଲ୍ଲାରେ ମାନେ ଆମର ଓଡିଶାରେ ପ୍ରସିଦ୍ଧ। ଆଉ ମା କାଳି ସେ କାଳି ଆମର ପୂଜା ପାଆନ୍ତି, ଆମର ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ମଧ୍ୟ କାଳୀପୂଜା ଏବେ ବହୁତ ପ୍ରସି-ପ୍ରସିଦ୍ଧ ଅ ହେବାକୁ ଯାଉଛି। କାଳୀପୂଜା। ଆଉ ତମେ କଣ ଜାଣିଚ ପ୍ରଥମାଷ୍ଟମୀ ବିଷୟରେ ତମେ କିଛି ଜାଣିଚ?
ହଁ ପ୍ରଥମାଷ୍ଟମୀ ତ ଘରର ବଡ ମାନେ ଯିଏ ପୁଅ ହଉ କି ଝିଅ ହଉ ଘରର ବଡ ପିଲା ଯିଏ ତା ପାଇଁ ମାମୁଁ ଘର ତରଫରୁ ଡ୍ରେସ ଆସେ। ଆଉ ସେଦିନ ସେ ଡ୍ରେସ ପୂଜା କରାଯାଏ ମା ମାନଙ୍କ ଆଁ ଚଉଁରା ପାଖରେ ପୂଜା କର ଥାନ୍ତି ଆଉ ଛୁଆ ମାନଙ୍କୁ ବି ବନ୍ଦା ଯାଏ ବଡ ଘରର ବଡ ଛୁଆ ମାନଙ୍କୁ। ଆଉ ସେଦିନ ଏଣ୍ଡୁରି ପିଠା ମଧ୍ୟ ହୁଏ। ଆଉ ସମସ୍ତଙ୍କ ଘରକୁ ବି ଦିଆଯାଏ ପିଠା ତରକାରୀ, ଆଉ ସବୁ ବଡଛୁଆ ମାନେ ପିନ୍ଧିକି ପୋଷାକ ବଡ ମାନଙ୍କୁ ଓ ଗୁରୁଜନ ମାନଙ୍କରଠୁ ଆଶୀର୍ବାଦ ନିଅନ୍ତି। ଜାଣିଚି, ମୁଁ ଯେହେତୁ ନିଜେ ବଡ ଆମ ଘରର ମୋ ପାଇଁ ବି ଡ୍ରେସ୍ ଆସେ।
ହଁ ବହୁତ ଭଲ କଥା କିନ୍ତୁ ମୁଁ ଆମ ଘରର ସାନ। ଆଉ ମୁଁ ଆମ ମୋ ମାମୁଁ ଘରର କିଛି ଡ୍ରେସେ ମୋ ପାଇଁ ଆସିନାହିଁ। ଆଉ ଆମ ଘରେ କିନ୍ତୁ ମୁଁ ନାଗି କରନ୍ତି ନୂଆ ପୋଷାକ କିନ୍ତୁ ଆମ ଘରେ ମୁଁ ନାଗି କରନ୍ତି।
ଆଉ ସେଇଟା ଭଲ, ଆମ ଘରେ ବି ମୋ ଭାଇ ପାଇଁ ବି ହୁଏ।
ଯେହେତୁ ଖାଲି ବଡକୁ ଦେଲେ ଏସ ସାନମାନଙ୍କର ବି ଇଚ୍ଛା ହବ ନା ନୂଆ ପିନ୍ଧିଆକୁ, ତେଣୁ ଆମ ଘରେ ବି ମୁଁ ଛୋଟବେଳୁ ଆମର ହୁଏ ସା ସାଏଜ ନୂଆ ପୋଷାକ। ଆଉ ନୂଆବର୍ଷକୁ କେମିତି କଣ ପାଳନ କର? ତମେ ଇଂରାଜୀ ନୂଆବର୍ଷ କେମିତି ପାଳନ କର, ଆଉ ଓଡ଼ିଆ ନୂଆବର୍ଷକୁ କେମିତି ପାଳନ କର?
ଇଂରାଜୀ ନୂଆବର୍ଷ ତ ଜାନୁଆରୀ ଏକରେ ପ୍ରତିବର୍ଷ ପଡ଼େ। ଆଉ ଯୋଉଟା କି ଆଉ ବହୁତ ଭଲରେ ପାଳନ କରାଯାଏ, ମନ୍ଦିର ଯାଇକି ଦର୍ଶନ କରୁ। ସଖାଳୁ ଉଠିକି ଗାଧେଇ ପାଧେଇକି ଆଉ ସେ ଯଦି ବି ସେଦିନ କିଛି ଆମିଷ ବାର ଥାଏ ଆମିଷ ବି ହୁଏ, ତା ପୂର୍ବ ଦିନ ଜି ରୋ ନାଇଟ ବି ସେଲିବ୍ରେସନ କରାଯାଏ, ମାନେ ରାତି ବାରଟାରେ କେକ୍ ଫେକ୍ କଟିଙ୍ଗ୍ କରାଯାଏ ବାଣ ଫୁଟାନ୍ତି, ଆଉ ଓଡିଆ ନବବର୍ଷ ଆମର ପଣା ସଂକ୍ରାନ୍ତି ବା ଏପ୍ରିଲ ଚଉଦକୁ ପାଳନ କରାଯାଏ।
ହଁ ମହାବିଷୁବ ସଂକ୍ରାନ୍ତି ମଧ୍ୟ ତାଙ୍କୁ କୁହାଯାଏ।
କୁହାଯାଏ ହଁ ସେଦିନ ବେଲପଣା ହୁଏ, ଆଉ ସବୁ ପ୍ରକାର ପଣା ହୁଏ, ଗାଁରେ ମାନେ ସେତେବେଳକୁ ଖରା ଆସିଥାଏ ନା ସେତେବେଳେ ବି ଜଳଛତ୍ର କରିକି ପଣା ବି ବଣ୍ଟାାଯାଏ, ଆଉ ଘର ପା ଖରେ କୀର୍ତ୍ତନ ବି କରାଯାଏ ଠାକୁରଙ୍କୁ ପୂଜା କରାଯାଏ, ଏଇଭଳି ପାଳନ କରୁ ଆଉ।
ତମେ ପ୍ରଭୁ ହନୁମାନଙ୍କର ଜନ୍ମଦିନ ମଧ୍ୟ ସେଦିନ ମହାବିଷୁବ ସଂକ୍ରାନ୍ତି।
ହଁ ସେଦିନ ପ୍ରଭୁ ହନୁମାନଙ୍କର ବି ଜ-ଜନ୍ମଦିନ ସେଦିନ ମନ୍ଦିରକୁ ବି ଯାଆନ୍ତି। ସବୁ ପୂଜା କରିକି ଆସନ୍ତି ଭୋଜିଭାତ ବି ହୁଏ ହନୁମାନଙ୍କ ମନ୍ଦିର ପାଖରେ।
ହଁ ଆମ ପାଖ ଆମ ଗା ଗ୍ରାମରେ ତ ହନୁମାନ ପାଖେରେ ଭୋଜିଭାତ ପୁରା ଧୁମଧାମ୍ ରେ ପାଳନ୍ତି। ପଣା ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ ହୁଏ। ଆଉ ତମର ପିଣ୍ଡ ଦ-ଦିଆଯାଏ କି ପଣା ସଂକ୍ରାନ୍ତିରେ?
ନା ଆମ ଆଡେ ପିଣ୍ଡ ଦିଆଯାଏନି ପଣା ସଂକ୍ରାନ୍ତିରେ, ଆମ ଆଡେ କେବଳ ଏତିକି କରାଯାଏ।
ଆମ ଆଡେ କିନ୍ତୁ ପଣା ସଂକ୍ରାନ୍ତିରେ ଆମର ପିଣ୍ଡ ଦିଆଯାଏ, ନଦୀ କୂଳ ଆମ ବ୍ରାହ୍ମଣୀ ନଦୀ କୂଳେ ଆମର ଗାଁ ଲୋକ ସମସ୍ତେ ଯାଇଁକି ସେଠି ମାନେ ଯେହେତୁ ଯିଏ ଘରର ବଡ ପୂର୍ବପୁରୁଷ କୁ ସେଠି ପିଣ୍ଡ ଦାନ କରିଥାନ୍ତି ଆମର ନଦୀ କୂଳରେ ଯାଇଁକି। ଆମର ଏକ ପରମ୍ପରା ମଧ୍ୟ ପଣା ସଂକ୍ରାନ୍ତିରେ ଅଛି।
ନାଇ ସେ ପରମ୍ପରା ଆମର ନାହିଁ ଏପଟ ସାଇଟରେ ଆମର ତ କେବଳ ଏ ସେତିକି ପଣା କରିକି ସମସ୍ତ
ଆଉ କିଛି ଆଡେ ବି ପଣା ସଂକ୍ରାନ୍ତି ନୂଆ ପୋଷାକ ବି କେତେଜଣଙ୍କ ଆଡ଼େ ହୁଏ ନୂଆ ପୋଷାକ। ତମର ନୂଆ ପୋଷାକ ହୁଏ କି ପଣା ସଂକ୍ରାନ୍ତିରେ?
ନା ଆମର ନୂଆ ପୋଷାକ ହୁଏନି ଆମର ଖାଲି ସେମିତି ହିଁ ପାଳନ କରାଯାଏ ସେମିତି ନୂଆ ପୋଷା ପୋଷାକ ହୁଏନି ଆଉ ଶ ଶୁଦ୍ଧ ନିରାମିଷ ଖାଦ୍ୟ ସବୁ ହୁଏ ଘରେ। ଏଇଭଳି ପାଳନ ଆଜ୍ଞା।
ଆଉ ମକର ସଂକ୍ରାନ୍ତି?
ମକର ସଂକ୍ରାନ୍ତି ତ ପ୍ରତିବର୍ଷ ଜାନ ଜାନୁଆରୀ ଚଉଦରେ ପାଳନ କରାଯାଏ। ଆଉ ଆମେ ଯୋଉଠି ରହୁଚୁ ସେଠି ମକର ସଂକ୍ରାନ୍ତିରେ ଅଷ୍ଟପ୍ରହରୀ ହୁଏ। ଆଉ ମକର ଚାଉଳ ଭୋଗ କରାଯାଏ ଆଉ ଆ ଆଉ ସେଦିନ ସେ ମକର ଚାଉଳକୁ ବି ସମସ୍ତେ
ଆଉ ସେଦିନ ମ ସବୁ ମନ୍ଦିରରେ ବି ଭୋଗ ସବୁ ମାନେ ମାଗଣାରେ ସବୁ ଖାଇଆକୁ ଦିଆଯାଏ ମକର ସଂକ୍ରାନ୍ତି ଦିନ
ହଁ ଆଉ ଏଇଠି ବି ଆମର ଅଷ୍ଟପ୍ରହରୀ ହୁଏ ମକର ସଂକ୍ରାନ୍ତି ଦିନ। ବହୁତ ମଜା ହୁଏ। ଆଉ ଅଷ୍ଟ ପ୍ରହରୀ ଯୋଉ ଦି ଦିନ ମକର ସଂକ୍ରାନ୍ତି ଆଉ ତା ପରଦିନ ହୁଏ। ବହୁତ ଭଲ ଲାଗେ। ଘରେ ରୋଷେଇବାସ ହୁଏ ନାହିଁ ସବୁ ଆମେ ସେଇଠି ଯାଇକି ଖାଉ।
ହଁ
ଆଉ ତମେ କାର୍ତ୍ତିକ ପୂର୍ଣ୍ଣିମା ବିଷୟରେ କଣ ଜାଣିଛ?
ହଁ କାର୍ତ୍ତିକ ପୂର୍ଣ୍ଣିମାରେରେ ଆମର ତ ଆମର ଅ ପ୍ରଭୁ କାର୍ତ୍ତିକଙ୍କୁ ତ ପୂଜା କରାଯାଏ ଆଉ ଆସିଦିନ ଡଙ୍ଗା ମଧ୍ୟ ଭସାଯାଏ। ଯେହେତୁ ଆମର ନଦୀ କୂଳ ଇଏ ଆମେ ପାନ ଗୁଆ ନେଇକି ଆଉ ଯାଉ ନଦୀ କିି ଏବେ ସକାଳୁ ସକାଳୁ ଗାଧୋଇବା
ଶିବ ମନ୍ଦିରକୁ ବି ଯାଆନ୍ତି।
ହଁ ହଁ ଆଗେ ଗାଧୋଇକି ଆସୁ ମୁଣ୍ଡରେ